ଆଜ୍ଞା ଆଜ୍ଞା ମୋ କଥା ଶୁଣି ପାରୁଛନ୍ତି ଆପଣ?
ହଁ ହଁ ଶୁଣି ପାରୁଛି।
ଆଉ ମ୍ୟାଡ଼ମ୍ ଆପଣ ବ୍ୟସ୍ତ ଥିଲେ କି?
ହଁ ସଖାଳ ଟାଇମ୍ ଟିକେ ବ୍ୟସ୍ତ ଆଉ।
ଆଜ୍ଞା ଆଜ୍ଞା। ଆପଣଙ୍କର ଗୋଟେ ଛୋଟ ଝିଅ ଅଛି ବିଲି କହୁଥିଲେ ସେ କାମରେ ବୋଧେ ବ୍ୟସ୍ତ ଥିବେ ନାଇଁ?
ହଁ ହଁ।
ଆ ହା ହଉ ଠିକ ଅଛି ମ୍ୟାଡ଼ାମ
କଣ କରୁଚନ୍ତି?
ମୁଁ ବି ମୋର ପୁଅ କାମରେ ଟିକେ ବ୍ୟସ୍ତ ଥିଲି। ଆଉ ଆସିଲି ମୁଁ କହିଲି ଟିକେ କଥା ହେଇଯିବ ବର୍ତ୍ତମାନ ସମୟ ଟିକେ ଫାଙ୍କା ଅଛି।
ଆଜ୍ଞା।
ଆଉ ମ୍ୟାଡାାମ ମୁଁ କହୁଥିଲି କି ଆଜି ଟିକେ ମୁଁ ଆପଣଙ୍କ ସହିତ ଅ ଜଳ ସଂରକ୍ଷଣ ବା ଜଳ ବିଷୟରେ ଟିକେ ଆମେ ଆଲୋଚନା କରିବା।
ହଁ କୁହନ୍ତୁ ଜଳ ବିଷୟରେ।
ଆଜ୍ଞା ମ୍ୟାଡ଼ାମ ଆପଣ ଜାଣିଥିବେ ଆମେ ମାନେ ଉ ମନୁଷ୍ୟ ମାନେ ବିଶେଷ କରିକି ସକାଳ ପାଇଲା ଠାରୁ ମାନେ ଆମର ଯୋଉ କହନ୍ତି ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଏମିତି କିି ଲୋକମାନେ ରାତି ପାହିଲା ଠାରୁ ଯୋଉ ରାତି ସରିବା ପର୍ଯ୍ୟନ୍ତ ବି ଆପଣ କହିପାରନ୍ତି ଆମେମାନେ ଜଳର ବ୍ୟବହାର ଉ ପ୍ରତି ସମୟରେ କରିଥାଉ। ଯେମିତି କିି ଆପଣ କୁହନ୍ତୁ ଜଳକୁ ଆମେ ପ୍ରତିଦିନ ସକାଳୁ ଉଠିଲେ ଆମେ ଆମର ବ୍ରସ୍ କରିବା ଠାରୁ ହଉ ଶୌଚ କରିବା ଠାରୁ ହଉ ହଁ ବା ସ୍ନାନ କରିବା ଯୋଉଟା କି ଆପଣ କହିପାରିବେ ଗାଧେଇବା ପର୍ଯ୍ୟନ୍ତ ହଉ। ଅ ବ୍ୟବହାର କରିଥାଉ ଯେମିତି କିି ରୋଷେଇ କରିବା। ଆ ଆଉ ଆମର ପିନ୍ଧୁଥିବା ଯୋଉ ବସ୍ତ୍ର ଆମେ କରିଥାଉ ଆପଣ କୁହନ୍ତୁ ନା ଆଜ୍ଞା ଆଜ୍ଞା।
ତ ମନୁଷ୍ୟର ପ୍ରତ୍ୟେକ ନିତ୍ୟ ଦିନ କାର୍ଯ୍ୟରେ ନିହାତି ଆବଶ୍ୟକ। ଜଳ ବିନା ତ ମନୁଷ୍ୟର ଗତି ନାହିଁ।
ଗତି ନାହିଁ ମାନେ ଯୋଉଟା କି କୁହନ୍ତି ଜଳ ବିନା ବଞ୍ଚିବା ଅସୁ ଅସମ୍ଭବ। ହେଲେ ମ୍ୟାଡାମ ଆପଣ ମନୁଷ୍ୟ କାହିଁକି କହୁନାହାନ୍ତି? ପଶୁ ପକ୍ଷୀ ଜୀବଜନ୍ତୁ ହେଲେ। ଗଛ ଲତା ହେଲେ ସମସ୍ତଙ୍କୁ ଜଳର ଆବଶ୍ୟକ ଅଛି ନାଇହିଁ କି?
ଆଜ୍ଞା
ଯେମିତି କିି ଆପଣ କୁହନ୍ତୁ ଅ ଧର ଗୋଟେ ଯେମିତି ଆମେ କହିଲେ କି ସମସ୍ତଙ୍କର ଆବଶ୍ୟକ ଅଛି ମନୁଷ୍ୟ ହଉ ଗଛ ହଉ ବା ବୃକ୍ଷଲତା ହୁଅନ୍ତୁ କି ଜୀବଜନ୍ତୁ ହୁଅନ୍ତୁ। ଯେମିତି ଗୋଟେ ମନୁଷ୍ୟ ଏ ବା ପ୍ରାଣିଟିଏ ଏ କୁହନ୍ତୁ ଯଦି ପାଣି ଆମେ ନ ପାଉଛେ? ହେଲେ କି ବା ପାଣି ଯଦି ପାନୀୟା ନ କରୁଛେ ବା ଆମ ଦେହକୁ ପାଣିର ଯୋଉ ଅଂଶ ଟା ଯେତିକି ଯିବା କଥା ଯତିକି ନ ଯାଉଛି ଆମେ ଶୁସ୍କତା ଅନୁଭବ କରୁନନେ?
ହଁ ସୁସ୍ଥତା ଅନୁଭବ କରିବା ଆଉ ଆମର ଦେହ ବି ଅସୁସ୍ଥ ହବ ଶରୀର ଅସୁସ୍ଥ।
ଅସୁସ୍ଥ ହବ ସେମିତି ଗୋଟେ ଜି
କାହିଁକି ନା ଶରୀରରେ ଆମର ସତୁରି ଭାଗ ଜଳ ଆଉ ଜଳ ନହେଲେ ତ ଶରୀର ପୁରା ଅସୁସ୍ଥ ହେଇଯିବ।
ଆପଣ ଯେମିତି କହିଲେ ସତୁରି ଭାଗ ଜଳ ରହିଛି ଆପଣ ଆଉ ଗୋଟେ କଥା ବି ଜାଣିଥିବେ? ଏ ଆମର ଉ ପୃଥିବୀରେ ଏମିତି ଜାଗା ଅଛି। ଯୋଉଟା କି ଉ ମାନେ ପାଣି ଦିହରେ ସତୁରି ଭାଗ ଉ ଅଂଶ ଘେରି ହେଇକି ରହିଛି।
ଆଜ୍ଞା।
ହେଲା ଆଉ ରହିଲା ଶୁଷ୍କତା କଥା ଯଦି ଗୋଟେ ଦେଖିବେ। ଉଁ ଗଛ ଟେ ପାଣି ନ ପାଉଛି ସେ ଗଛ ର ମାନେ ମାଟି ବା କୁହନ୍ତୁ ଯୋଉ ଘେରି ହେଇକି ଜାବୁଡି ହେଇକି ରହିଥିବା ଯୋଉ ଯେତିକି ଅଂଶ ହଉ। ଅ ସେଗୁଡିକ ବି ତା ହେଇଯାଉଛି ଯେମତି କିି ଆପଣ କୁହନ୍ତୁ ଆମର ବିଲ ହେଲା। ବା ଆପଣ ଯୋଉଟା ଯଦି କ୍ଷେତ କିମ୍ବା ବାଡି ମଧ୍ୟ କହିପାରିବେ ଯଦି ବର୍ଷା ନହବ ସେ ପାଣି ନ ପାଇବ। କିମ୍ବା ଆମେ ଯଦି ଚାଷ ଜମିରେ ଚାଷ କରୁଛେ ଯଦି ତାକୁ ସେ ଫସଲ। ଫସଲରେ ଆମେ ପାଣି ମଟର ଦ୍ଵାରା ଚଲେଇଥାଉ ବା ବର୍ଷା ନ ହେଇଥାଉ। ସେ ଯଦି ପାଣି ନ ପାଇବ। ହଁ ମାଟିର ଅସମ୍ଭବ ହେଇଯିବ ମାଟିର ଆର୍ଦ୍ରତା ଟା କମିଯିବନି।
ଆଜ୍ଞା।
କମିଯିବ ତ ପାଣିର ଆବଶ୍ୟକତା ଆମ ପାଇଁ। ବହୁତ ମାତ୍ରାରେ ଆବଶ୍ୟକ ଅଛି ହେଲା।
ଆଜ୍ଞା।
ସେମିତି ଜୀବଜନ୍ତୁ ମାନେ ମଧ୍ୟ ହୁଅନ୍ତୁ ଜଙ୍ଗଲରେ ରହିଲେ ମଧ୍ୟ। ତାଙ୍କୁ ବି ପାଣିର ଆବଶ୍ୟକତା ଅଛି। ଆବଶ୍ୟକତା ଅଛି ହଁ ସେମିତି କୁହନ୍ତୁ ମ୍ୟାଡ଼ାମ। ଆମେ ମାନେ କିଛି ଲୋକ ଅଛନ୍ତି ଏତେ ଆବଶ୍ୟକତା ଥାଇ ମଧ୍ୟ। ପାଣିକୁ ଆମେ
ଜଳର ଅପବ୍ୟବହାର କରୁଛନ୍ତି।
ଅପବ୍ୟବହାର କରୁଛନ୍ତି ଆପଣ ଭଲ କଥାଟେ କହିବେ। ଯେମିତି କିି ଅପବ୍ୟବହାର କଣ କହିଲେ ଥର ଆମେ ପାଣି କୁ ବ୍ୟବହାର କରିବା ପାଇଁ। ଯୋଉମାନଙ୍କ ଘରେ ଧର ମଟର ଅଛି ଟାଙ୍କିର ସୁବିଧା ଅଛି ଆମେ ଟାଙ୍କିରେ ପାଇପ୍ ଦ୍ଵାରା ସଞ୍ଚୟ କରିକି ରଖୁଛନ୍ତି ପାଣିକୁ ହେଲା କି। ସଞ୍ଚୟ କରିକି ରଖି ସାରିଲା ପରେ ଧ ଆମେ ବ୍ରସ କରୁଛେ ବା ରୋଷେଇ କରୁଛେ। ଟ୍ୟାପ୍ ମାଧ୍ୟମରେ ପାଣିକି ବ୍ୟବହୃତ କରୁଛି। କିନ୍ତୁ ସେଇ ପାଣି କୁ କିଛି ଲୋକ ଅଛନ୍ତି ବ୍ରଶ କଲା ବେଳେ କଣ କରୁ। ଛନ୍ତି ନା କହୁନାହାନ୍ତି ଆପଣ କୁହନ୍ତୁ।
ଟ୍ୟାବକୁୁ ଖୋଲା କରିକି। ବ୍ରଶ କରୁଛନ୍ତି ଯାହା ଫଳରେ ଅନେକ ପାଣି ଆମର। ମାନେ ଅପବ୍ୟବହାର ହଉଛି।
ଅପବ୍ୟବହାର ହଉଛି ବା ନଷ୍ଟ ହେଇଯାଉଛି ଯୋଉ ଜାଗାରେ ଆମର ଗୋଟେ ଗୋଟେ ଜକର ପାଣି ଦର ଦରକାର ଆବଶ୍ୟକ ହଉଛି। ମାନେ ପାଞ୍ଚ ଜକ ବି ପାଣି ନଷ୍ଟ ହେଇଯାଉଛି।
ହଁ ଆଉ ଏମିତି ବି କିଛି ଏରିଆ। ମାନେ ଜାଗା ଅଛି ଯୋଉଠି ଜଳ ବି ଲୋକ ପାଉନାହାନ୍ତି। ତେଣୁକରି ସେଇ ହିସାବରେ ଆମେ ଟିକେ ଜଳକୁ ସଂରକ୍ଷଣ କଲେ ପରବର୍ତ୍ତୀ। ପିଢି ପାଇଁ ଆମକୁ ସୁବିଧା ହବ।
ହଁ ମ୍ୟାଡାମ ଏଇଟା ତ ଗୋଟେ କଥା ପରବର୍ତ୍ତୀ ପିଢି ମାନଙ୍କ ପାଇଁ ସୁବିଧା ହବ। ତାପରେ ଯୋଉ ଛୋଟ ଛୋଟ ଛୁଆ ମାନେ ରହିଲେ। ସେମାନେ ମଧ୍ୟ ଶିଖିବେ ଯେ ଜଳର ଆବଶ୍ୟକତା ଆମକୁ ନିହାତି ରହିଛି। କାହିଁକି ନା ଆମର ବାପା ହେଲେ, ମା ହେଲେ, ଆମର ଗୁରୁଜନ ମାନେ ହେଲେ, ଏ ଜିନିଷ ତାକୁ ନଷ୍ଟ କରିବାକୁ ଦଉନାହାନ୍ତି, ହେଲା କି? ଯେମିତି ଆପଣ କହିଲେ କିଛି ଜଞ୍ଚଳ ଅଛି ପାଣି ଲୋକମାନେ ପାଉନାହାନ୍ତି, ବିଶେଷ କରି ଦେଖିବେ ପାହାଡିଆ ଅଞ୍ଚଳ ମାନଙ୍କରେ ଲୋକମାନେ ପାଣି ପାଉନାହାନ୍ତି, ପାଣି ଟା କଣମ୍ ବହୁତ ଦୂରକୁ ଯାଇଙ୍କି ତାଙ୍କ ପିଇବା ପାଣି ଆଣିଆ ପଡୁଛି। କହୁନାହାନ୍ତି ଆପଣ କୁହନ୍ତୁ, ହଁ ଆଣିବାକୁ ପଡୁଛି।
ସଂରକ୍ଷଣ ବି ବହୁତ ଉପାୟରେ କରିପାରିବା, ଯେମିତି କି ବର୍ଷ ଷା ଜଳକୁ ଆମେ ସ କିଛି ଦିନ ପାଇଁ ବା କିଛି ସମୟ ପାଇଁ ସଂରକ୍ଷଣ କରିକି ତାକୁ ପରିଷ୍କାର କରି କି ବ୍ୟବହାର ପୁନଃ ବ୍ୟବହାର କରିପାରିବା, ଆଉ ଆଗରୁ ତ ଯୋଉ ଜ, ହଁ ଏବେ ସିନା ସମସ୍ ତଙ୍କର ମାନେ ଗାଈ ଗୋରୁ ଏମାନେ କିଛି ଏବେ ରଖୁନାହାନ୍ତି କିନ୍ତୁ ଆଗୁରୁ ଯୋଉମାନେ ଗାଈ ଗୋରୁ ରଖୁଥିଲେ, ନଦୀ ମାନଙ୍କରେ ଆପଣ ଦେଖିଥିବେ ଆମେ ପ୍ରାୟ ଲୋକ ନଦୀ ଜଳ ବ୍ୟବହାର କରୁଥିଲେ ଆଗ କାଳରେ।
ଆଜ୍ଞା, ମ୍ୟାଡାମ ଆପଣ ଯୋଉ କହିଲ ନ ଦି ଜଳ ବ୍ୟବହାର କରୁଥିଲେ ନା କିଛି ଲୋକ ଅଛନ୍ତି ଯୋଉ କହିଲେ କି ଗାଈ ମାନଙ୍କୁ ନେଇକି ନଦୀରେ ଗାଧେଇ ଦିଅନ୍ତି। ହୁଁ ଯୋଉ ଜାଗାରେ କି କିଛି ଜାଗା ଅଛି ପାଣି ପିଳେନି କିନ୍ତୁ ଯଦି ଗୋଟେ ଛୋ ଟ ହ୍ରଦ ହଉ ବା କେନାଲ ହଉ କୁହନ୍ତୁ ମାନେ ବର୍ଷା ଦ୍ଵାରା ପାଣି ଜମିକି ହେଇଥାଉ ବା ତାର ମାଟି ଖୋଳିକି ସେ ପାଣି ରହୁ। ମାନେ ଉତ୍ପନ୍ନ ହେଇଥିବା ଯୋଉଟା କୁହନ୍ତି ସୃଷ୍ଟି। ଯୋଉଟା ଆସୁଥାଏ, ହେଇଥାନ୍ତୁ କିଛି ଲୋକ ଅଛନ୍ତି ସେଇ ପାଣିରେ ନେଇକି ଲୋକମାନମ୍ ଯୋଉ ଗାଈ ମାନଙ୍କୁ ଗାଧେଇ ଦିଅନ୍ତି ହେଲା କି ବା ପଶୁ ପକ୍ଷୀ ମାନଙ୍କୁ ଗାଧେଇ ଦିଅନ୍ତି।
ସେଇଟା ମଂ ବିଶେଷ କରି ଗାଁ ମାନଙ୍କ ଅଞ୍ଚଳରେ ଦେଖିବାକୁ ମିଳେ।
ଖିବାକୁ ମିଳେ, ସେଇ ପାଣି ଟା କଣ ହେଇଥାଏ ଦୂଷିତ ହେଇଯାଇଥାଏ, ତ ଦୂଷିତ ପାଣିକୁ ଆମେ ଯଦି ବ୍ୟବହାର କରିଥାଉ ଆମର ବି ମଧ୍ୟ କ୍ଷତି ହେଇଥାଏ। ଯେମିତି କିି ଆମେ ଯଦି ରୋଷେଇ କାମରେ ଲଗେଇବା।
ହଇଜା, କାମଳ ସବୁ ଡାଇରିଆ ରୋଗ ସବୁ ବ୍ୟାପେ।
ଆଜ୍ଞା, ପିଇବା ପାଇଁ ଯଦି ବାଭା କରିଥାଉ ସେ ମଧ୍ୟ ହେଇଥାଏ। ତାପରେ ଆଉ ଗୋଟେ କଥା ମ୍ୟାଡାମ ଆପଣ ଯୋଉଟା କହିଲେ କି ଯେ ପାଣି ଲୋକମାନେ ପାଉନାହାନ୍ତି, ଆମେ ମାନେ ଅପବ୍ୟବହାର କରୁଛେ। ବା ନଷ୍ଟ କରୁଛେ, ବହୁତ ଭଲ କଥାଟେ କହିଲେ ଆପଣ, ଯୋଉଟା କି ଦେଖନ୍ତୁ ପାହାଡିଆ ଅଞ୍ଚଳରେ କୁହନ୍ତୁ ବା ଏବେ ବର୍ତ୍ତମାନ ସମୟରେ ଯୋଉ ଖରା ଦିନ ସମୟରେ କୁହନ୍ତୁ। ଅତ୍ୟଧିକ ଖରା ହେବା ଯୋଗୁ ପାଣି ଶୁଖି ଯାଉଛି, ଶୁଖୁଛି କି ନାଇଁ?
ହଁ ଜଳସ୍ତର କମି ଯାଉଛି।
ଓ ଜଳସ୍ତର କମି ଯାଉଛି ଗୋଟେ ନଳକୂପ ହୋଇଥାଉ, ତ ଶୁଖିଯିବା ଫଳରେ କିଛି ଅଞ୍ଚଳରେ ପାଣି କମିଗଲା ଠାରୁ ଲୋ କ ପାଞ୍ଚ କିଲୋମିଟର ହଉ ଦଶ କିଲୋମିଟର ହଉ ମା ମାନେ ଯାଇକି ମାଠିଆ କୁହନ୍ତୁ ଆପଣ ବା ମାଟି ପା, ହଁ ମାଟି ପାତ୍ର କୁହନ୍ତୁ। ବା ଗରା କୁହନ୍ତୁ ଯେ କୌଣସି ବ୍ୟବହୃତ ଜିନିଷ ଆମ ମାନଙ୍କ ପାଖରେ ରହିଛି। ସେଠାରୁ ଯାଇକି ପାଣି ବହୁତ ଦୂରରୁ ନେଇକି ଆସିଥାନ୍ତି। କିନ୍ତୁ ସେଥି ସମୟରେ କିଛି ଲୋକ ଅଛନ୍ତି ପାଣିର ଅପବ୍ୟବହାର କରୁଛନ୍ତି। ତ ଆପଣଙ୍କୁ ମୁଁ କହିବି ଯେ ଆମେ କଣ କଣ କରିବା ଦ୍ଵାରା ଜଳକୁ ଆମେ ସଞ୍ଚୟ କରି ରଖିପାରିବା। ବା ବର୍ଷାର ଉତ୍ପଦି ହେ ଉତ୍ପତି ହେଇପାରିବ ଟିକେ ସେ ବିଷୟରେ ଆପଣ କୁହନ୍ତୁ?
ପ୍ରଥମେ ତ ଆମେ କଣ କରିବା ନା ଯୋଉ ଜଳ ଟା ଆମ- କୁ ମିଳୁଛି ମାନେ ଉ ପ୍ରକୃତି ଠାରୁ।
ଆଜ୍ଞା। ପ୍ରକୃତି ଠାରୁ ଯେପର୍ଯ୍ୟ ଆପଣ କୁହନ୍ତୁ ଧର ବର୍ଷା ଜଳ ହଁ। ଗଳୁଛି।
ସେଇଟାକୁ ଆମେ ବର୍ଷା ଜଳକୁ ଏବେ ଯୋଉ ଛାତ ଉପର ମାନଙ୍କରେ ସବୁ- ମାନେ ଜାଗା କରିକି ତାକୁ ସଂରକ୍ଷଣ କରିକିରି- ପୁନଃ ବ୍ୟବହାର କରିପାରିବା। ମେନ୍ କଥା ହଉଛି ବର୍ଷା ଜଳ। ଆଉ। ଆଉ ଘର ମାନଙ୍କରେ ଯୋଉ ଜଳ ସବୁ ଆମେ ଏଁ ଧର- ଆମେ ଯୋଉ ଗାଧଉଛନ୍ତି ଯୋଉ ଗାଧୁଆ ପାଣି ଆମେ ସେଇଟା- କଣ କରୁଛନ୍ତି ଢାଳି ଦଉଛନ୍ତି କିନ୍ତୁ ସେଇ ପାଣିକୁ ଆମେ ଚାହିଁଲେ ଗଛ ମାନଙ୍କ ଦେହରେ ଦେଇପାରିବା ସେଇଟା ଆମର ପୂର୍ଣ୍ଣ ବ୍ୟବହାର ହେଇପାରିବ।
ଆଜ୍ଞା ମାଡ଼ାମ୍ ଗ ଗଛ ମାନଙ୍କ ମଧ୍ୟରେ ଦିଆଯାଇ ପାରିବ କିମ୍ବା ଉଁ- ଉଁ ଯେତିକି ଜାଣିଛି ପୂର୍ଣ୍ଣ ଭାବରେ ହେଇପାରିବ। କିନ୍ତୁ ଟିକେ ଆମର ଗାଧୁଆ ପାଣି ନା- ଟିକେ ସବୁ ଜାଗାରେ ଢଳା ଯାଏନି। ହେଲା କିି ଦେଖି ଚାହିଁକି ଟିକେ ଆମକୁ ବ୍ୟବହାର- କରିବାକୁ ପଡିବ ଆଉ ହେଲା କି।
ଆଜ୍ଞା।
ଆଜ୍ଞା। ଆଉ ମାଡ଼ାମ ଆଉ ଗୋଟେ ଭଲ କଥା ବି ଜାଣିଥିବେ।
ଆପଣଙ୍କ ଏରିଆରେ ଜଳର କଣ କଣ ସବୁ ସୁବିଧା ଅଛି।
ଅ ସ ଆଜ୍ଞା।
ମୁଁ କହିଲି ଆପଣଙ୍କ ଅଞ୍ଚଳରେ ଜଳର କଣ କଣ ସୁବିଧା ଅଛି ଟିକେ କହିବେ କି?
ହଁ ଆମର ଅଞ୍ଚଳରେ ଜଳର ସୁବିଧା ଅଛି କିଛି ଜାଗାରେ ସୁବିଧା ନାହିଁ କି ଯୋଉମାନେ ଧର- ଟ୍ୟୁବେଲ୍ ଲୋକମାନେ ଖୋଳୁଛନ୍ତି ହେଲା କି। ଏଁ କିନ୍ତୁ ସେମାନଙ୍କର ଧର ପାଣିଟା ଭଲ ଆସୁନି ଯୋଉଟା କି ଆପଣ କୁହନ୍ତୁ ଆଇରନ ର ଭାଗ- ପରିମାଣଟା ଅଧିକ ଥର ଆମର- ଖୋଳା ହେଇଛି ଗୋଟେ ଜାଗାରେ ଭଲ ପାଣିଟା ଭଲ ପାଣି ଆସଛି। ବହୁତ ଯୁଗ- ଦୂରରୁ ଟିକେ ଲୋକମାନେ ଆସିକି ପିଇବା ପାଇଁ ଯୋଉଟା କୁହନ୍ତୁ ପାଟିକି ଧର ଭଲ ଲାଗୁନାହିଁ। ଆସିକି ପାଣି ମଧ୍ୟ ନେଇକି ଯାଉଛନ୍ତି ବା ଆମର ନଈ ଅଛି ଦୁଇଟି। ସେଠାରେ ମଧ୍ୟ ଲୋକମାନେ ଗାଧାନ୍ତି। ଆଉ ଗୋଟେ କଥା ମାଡ଼ାମ୍ ଜାଣିଛନ୍ତି ଲୋକମାନେ ଯୋଉ-
ଆଜ୍ଞା।
ଓ ଜଙ୍ଗଲକୁ- ବେଶୀ କା ଆମର ଯୋଉ ଗଛ ରହିଲା ଅଁ କହୁନାହାନ୍ତି ଆପଣ କୁହନ୍ତୁ। ଯୋଉ ଧରା ଯାଉ ହଁ ଆଜ୍ଞା। ଜଙ୍ଗଲକୁୁ ଧର କାଟି ଦଉଛନ୍ତି ଜଙ୍ଗଲ ଅଧିକ କାଟିବା ବା ବୃକ୍ଷ କାଟିବା ଦ୍ଵାରା ଆମର ବର୍ଷା ଟିକେ ଅଧିକ ହଉନାହିଁ। ସୃଷ୍ଟି ହଉନାହିଁ ହେଲା କି। ଯେତେ ଆମେ ଅଧିକରୁ ଯୋଉଟା କି ତାର- କହୁଛି ଜଳ ସଂରକ୍ଷଣ ଆମେ କେମିତି ଜଳକୁ ଧର ଅ ଅଧିକ ମାନେ ରୁ ଅଧିକ ରକ୍ଷା କରିପାରିବା କି ଅଧିକ ଜଳ କିମ କିପରି ଉତ୍ପନ୍ନ ହେଇପାରିବ ଆମେ ଯଦି ଅଧିକରୁ ଅଧିକ ଗଛ ଲଗେଇବା। ଜଙ୍ଗଲ ଯେତିକି ଅଛି ଆମେ ନ କାଟିବା ବା କୁହନ୍ତୁ ଆପଣ ଯେମିତି କଳକାରଖାନା ହଉ ଯେମିତି ତର ଦୂଷିତ ସବୁ ଜିନିଷ ହଉଛି। ସେ ଜିନିଷ ଯଦି ନ ହେଇ ପାରିବ ଜଳ ଟିକେ ଅଧିକ ସୃଷ୍ଟି ହେଇପାରିବ। ବର୍ଷାର ପରିମାଣ ଅତ୍ୟଧିକ ହେଇପାରିବ। ଅଧିକ ହେଇପାରିବ ଆଜ୍ଞା।
ଆଉ ଗୋଟେ କଥା ବି ଯୋଉ ଜନସଂଖ୍ୟା ଯୋଉ ବୃଦ୍ଧି ହେଉ ଚି ଧୀରେ ଧୀରେ ସେ ଜନସଂଖ୍ୟା ବୃଦ୍ଧିରୁ ବି ମଧ୍ୟ ଜଳ ଆମର କିଛି ମାନେ ସରିଯାଉଛି। ଜନସଂଖ୍ୟା ଯଦି ଇ ଇ ଇଁ ମାନେ କମ୍ ପରିମାଣରେ ହୁଅନ୍ତେ ଜଳ ବି ଇ ଇ ଅ ମାନେ ଜଳ ସଁ ବ୍ୟବହାର ବି କମ୍ ହୁଅନ୍ତା।
ଆଜ୍ଞା ଆଜ୍ଞ
ଆଉ ନଗରର ଯୋଉ ବି ବିକାଶ ହଉଚି ସବୁ ଜି ମାନେ ବିଲ ବାଡ଼ି ସବୁ କରିକି ଯୋଉ ଘର ଦ୍ଵାର ସବୁ କରିଦଉଚନ୍ତି ଗଛ ସବୁ ସଫା କରିଦଉଚନ୍ତି ସେଥି ଯୋଗୁ ବି ଆମର ଜ ଜଳ
ହଁ ଯେମତି କହିଲେ ଗ ଛ ସଫା କରିଦଉଚନ୍ତି କଳଖାରାଖାନା ବି ଯୋଉଠି ସୃଷ୍ଟି ହଉଚି ବା କୁହନ୍ତୁ ଆପଣଙ୍କ ଧର କମ୍ପାନୀ ମାନଙ୍କରେ କୁହନ୍ତୁ ସେସବୁ ଯୋଉ ସୃଷ୍ଟି କରୁଚନ୍ତି ବହୁତୁ ଗୁଟେ ଏରିଆକୁୁ ସା କାଟିକି ସଫା କରିକି ସବୁ ନଷ୍ଟ କରିକି ବି ବହୁତ ବଡ଼ ବଡ଼ ଉଁ ଉଁ ଯୋଉ ଘର ତିଆରି କରୁଚନ୍ତି ଯୋଉ ଦ୍ଵାର କି କମ୍ପାନୀ ହଉ ବା କୁହନ୍ତୁ ଆପଣ ସପିଙ୍ଗ ମଲ୍ ହଉ ତିଆରି କରୁଛନ୍ତି। ତା ଦ୍ଵାରା ମଧ୍ୟ ଗଛ ଉଁ କଟା ହଉଚି। ସେଥି ମଧ୍ୟ ପାଣିର ଅ ଅ ଅ ଆବଶ୍ୟକତା ବି ଇରେ ଇଏ ହଉଚି ହଉଚି କି ନାହିଁ?
ଆଜ୍ଞା।
ମାଡାମ୍ ଆଉ ଗୋଟେ ଭଲ କଥା ଆପଣ ଜାଣିଥିବେ ଯେତେବଳେ ବର୍ଷା ହଉ ଉଛି ସେ ବର୍ଷା ପାଣିକି ଯେମତି ଆପଣ କଲେଟ୍ କି ସଞ୍ଚୟ କରିକି ବ୍ୟବହୃତ କରିପାରିବା ହେଲା କି। ଆକାଶରୁ ଗୋଟେ ଜିନିଷ ବର୍ଷା ଯେତେବେଳେ ହଉଛି ପାଣି ଯେତେବେଳେ ପଡ଼ୁଛି ସେଟା ବର୍ଷା ଆକାରରେ ଧର ପରିଣତ ହଉଚି ଆପଣ ଯେମତି କହିଲେ ସେଇ ପାଣି ପୁଣି ଯେତବେଳେ ଖରା ଅଧିକ ହଉଛି ତାହା ଆକାଶକୁ ଉଠି ଯାଉଚି ଆ ଆପଣ ଜାଣିଥିବେ ବଡ଼ ବାଷ୍ପ ଆକାରରେ ଉଡ଼ି ଯାଉଚି କି ନାଇଁ ପୁଣି ସେ ଆଜ୍ଞା ସେଇ ପାଣି ଆମେ ଯଦି ଗୋଟେ ଜାଗାରେ ସଞ୍ଚୟ କରିକି ରଖି ଦଉଚେ ବା ଫ୍ରିଜ ରେ ଆପଣ ବ୍ୟବହୃତ କରିଥେବେ ବର୍ତ୍ତମାନ ନୂତନ ସମୟରେ ଇ ଉଁ କୁହନ୍ତୁ ଅ ଅଁ ଅଁ ସେଟା କଣ ବରଫ ଆକାରରେ ପରିଣତ ହଉଚି ହଉଚି କି ନାଇଁ? ପୁଣି ସେ ପାଣି ଆପଣ କୁହନ୍ତୁ ଯେତବଳେ ଧର ଆମେ ମାନେ ଧର ଆମେ ଗୋଟେ ମନୁଷ୍ୟ ଯଦି ଆଖିରୁ ଲୁହ ଗଡ଼ୁଛି ଲୁହ ବି ଝରି ଯାଉଚି ସିଏ ବି ପାଣି ଆକାରରେ ପରିଣତ ହଉଚି। ହଉଚି କି ନାଇଁ? ତାପରେ ସେମିତି ପାଣିର ବହୁତ ମାତ୍ରାର ଆବଶ୍ୟକତା ରହି ଛି।
ଆଜ୍ଞା ଜଳର ସଂରକ୍ଷଣ ପାଇଁ ସରକାର ବି ଏବେ ବହୁତ ଯୋଜନା ସବୁ ବାହାର କଲେ। ମୁଁ କହିଲି ଜଳର ସଂରକ୍ଷଣ ପାଇଁ ସର୍ କାର୍ ଏବେ ସବୁ ଯୋଜନା ବାହାର କରିଚନ୍ତି ଆପଣ ଜାଣିଛନ୍ତି କି ନାଇଁ?
ହଁ ଆପଣ କହୁନାହାନ୍ତି ଟିକେ ସେ ସବୁ ବିଷୟରେ କୁହନ୍ତୁ ଆଲୋଚନା କଲେ ଭଲ ହୁଅନ୍
ସରକାର ତ ଏବେ ବହୁତ ଗୁଡ଼େ ଏ ଏ ଏ ମାନେ ଯୋଜନା ବାହାର କଲେଣି। ଯେମିତି କିି ଆମର ଜଳ ଶକ୍ତିର ଅଭିଯାନ। ସେଟା ଦୁଇ ହଜାର ଉଣେଇଶି ମସିହାରୁ ଆମର ଆରମ୍ଭ ହେଲାଣି ଆଉ ଅଟ୍ ଅଟଳ ଭୂଜଳ ଯୋଜନା ମଧ୍ୟ ବାହାରଲାଣି।
ଯାହା ହଉ ମାଡାମ୍ ଆପଣଙ୍କ ଠାରୁ ମତେ ଗୋଟେ ବହୁତ ଭଲ କଥା ଶୁଣିବାକୁ ଆଜି ମିଳିଲା।
ଆଜ୍ଞା।
ଆଜ୍ଞା, ଜାଣିବାକୁ ମିଳିଲା। କୁଁ ମୁଁ କହିଲି କି ଯେମିତି କି ଆପଣ ଜାଣିଥିବେ? ଯେମିତି ଆମେ ଗୋଟେ ଘର ତିଆରି କରି ଆପଣ କହିପାରନ୍ତୁ ହେଲା କି ତିଆରି କରିବାକୁ ହେଲେ ଆମକୁ ଯେତି ଧର କୋଠା ଘର ତିଆରି କରୁଛନ୍ତି। ଇଟା, ସିମେଣ୍ଟ, ବାଲି ର ଆବଶ୍ୟକ୍ ଆବଶ୍ୟକତା ରହୁଛି ରହୁଛି କି ନାଇଁ? ତାପରେ ମଧ୍ୟ ଆମର ଜଳର ଆବଶ୍ୟକତା ରହୁଚି, ଯୋଉଟା କି ଆମେ ମିଶେଇକି ଗୋ ଗୋଟେ ଘର ତିଆରି କରିଆର
ମ୍ୟାଡ଼ାମ୍ ଟିକେ ସମୟ ଅବଧି ଟିକେ ଦେଖିବେ କି?
ଠିକ୍ ଅଛି। ମୁଁ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୁଁ କଲ ଟିକୁ ବର୍ତ୍ତମାନ ମୋ ତରଫରୁ ରଖୁଛି। ମୁଁ ବର୍ତ୍ତମାନ ଉଁ ରଖିଦଉଚି ଆପଣଙ୍କୁ ସମୟ ପାଇଲେ ପରେ କେବେ କଲ୍ କରିବି ଠିକ୍ ଅଛି, ରଖୁଛି କଲଟିକୁ।